କେଇଥର
ବନ୍ଧୁ ଭଲ ଅଛନ୍ତି?
ହଁ ବନ୍ଧୁ ବଢିଆ ଅଛି ବନ୍ଧୁ ବଢିଆ।
ଟିକେ ବର୍ଷା ଟିକେ ଏମିତି ହଉ ଆଜ୍ଞା ମୁ ଟେ ବଜାରରେ ଅଛି ଆଜ୍ଞାଛି ଭଲ ଲାଗୁଛି। ଆଜ୍ଞା
ଆପଣ ନଡିଆ ଫଡିଆ ବାନ୍ଧିଥିଲେ କି ଛାଟ ଉପରେ ବର୍ଷା ହଉଛି।
ଆପଣ ଏଇନା ଆଜ୍ଞା କୋଉଠି ଅଛନ୍ତି?
ହେ ମୁଁ ଏବେ ଅଛି ଏଇ ଯମ ଅ ଏଇ ଆମର ରାସ୍ତା ଚଲା ପଥରେ ଚାଲୁଛି।
ଆଜ୍ଞା ମୁ ମୁଁ ଟିକେ ଆଜି ଆଜ୍ଞା ଆଜି ବଜାରରେ ଟିକେ ଅଛି ଆ ଟିକ ଘଡଘଡି ଭଳିଆ ଟିକେ ପାଗ କରୁଛି ଆଜ୍ଞା।
ଆଉ ଜଲଦି ଘରକୁ ପଳେଇ ଆସନ୍ତୁ ସଫ୍ସା ହବ ଆଉ ଆସିପାରିବେନି ନା ମୁଁ ଗାଡି ଫାଡି ନେଇକି ଯିବି ଆପଣ ଆସିବେ
ଆଇଁଲେ ଟିକେ ଆଜ୍ଞା ଭଲ ହବ।
ଭଲ ହବ ହଉ ଆପଣ ମତେ କଥା ହେଇସାରନ୍ତୁ ମୁଁ ଗାଡି ନେଇକି ଯିବି ତମେ ପଳେଇ ଆସିବେ ବୁଝିପାରିଲେ
ଆଜ୍ଞା ଆପଣ କୋଉଠି ଅଛନ୍ତି ଏଇନା?
ଏ ମୁଁ ଅଛି ଚାଲି ଚାଲି ଯାଉଛି ଗାଁରେ ଗାଡିିକି ଉପରେ ଥୋଇକି ଆଇଲିି।
ଆଜ୍ଞା କାହିଁ ଆଜ୍ଞା ତହେ ଆପଣ ଆସିବେ ନ ଆସନ୍ତୁ କିଛି ତ ନୁହଁ ରାତିରେ ଆସନ୍ତୁ ନାଇଁ ମୁଁ ପଳେଇବି ଆଜ୍ଞା।
ଓହୋ ପଳେଇବୁ
ନାଇଁ ଆଜ୍ଞା ଆମ ଗାଁ ସଡ଼କ ରୋଡ ଭଲ ନୁହଁ।
ଓହୋ ଭଲ ନୁହଁ ଦେଖିକି ଆସନ୍ତୁ ନହେଲେ ହାମ୍ବୁଡି ହେଇ ପଡିବେ ପୁଣି ଏଇନା ଉ
ଆଜ୍ଞା ତମେ ଆସ ଗାଁ ରୋଡ ଆମର ସଡକ ଭଲ ନୁହଁ।
ଆଉ ଭଲ ନ ଛାଳ ଆଉ ଆଉ ଆଉ ଆପଣ ଯୋଉ ଜମୁ ଜମୁ କଳି ଶୁଣୁ ଶୁଣ ଶୁଣ ହଲୋ ହଲୋ ହଲୋ
ଆଜ୍ଞା ଭାରି ବିପଦ ବର୍ଷା ବି ତ ପକାଇଲାଣି।
କଣ କୋଉ ଟିକେ ମୋ କଥା ଶୁଣ।
ଆଜ୍ଞା
ଆଉ ଯୋଉ ଜାମୁ କୋଳି ଯୋଉ ଜାମୁ ଗଛରେ ଯୋଉ ଜାମୁ କୋଳି ଆମ ଘରକୁ ପଠେଇଥିଲେ ଆଉ ଦି କେଜି ବାଗିଆ ପଠଉନାହାନ୍ତି ଆଁ
ହଁ ଜାମୁ ଗଲ ତ ଏଇନା ହେଲାଣି ପାଚି ଗଲାଣି ତ।
ଆଉ ତମେ ଆମ ଘରକୁ ଦିଟା ପଠଉନାହାନ୍ତି ଆପଣ ବାରିରେ ହେଇଛି ବୋଲି ଆପଣ କଣ ସବୁ ଖାଇଦେବେ ନା କଣ
ଆପଣଙ୍କ କହୁଛନ୍ତି କିଆର କୁହନ୍ତୁ ଶୁଭା ହଉନାହିଁ
ମୁଁ କହୁଛି ଆପଣଙ୍କର ଘରେ ତୋ ଜାମୁ କଳି ହେଇଛି। ଆପଣ କଣ ଏକାଟିଆ ଖାଇଦେବେ ନା କଣ ଆମକୁ ଦେବେନି।
ଆଜ୍ଞା
କଣ ଆଜ୍ଞା କହୁନାହାନ୍ତି କଣ
ହଁ ଜାମୁ କଲ ତ ଆମର ହେଇଛି ମୁଁ ତ ଡେଲି ଆଣଣିି ଖାଉଛି
ଡେଲି ଖାଉଛନ୍ତି ଆଉ ଆମ ଘରକୁ ଦିଟା ଦିଅନ୍ତୁ ନା ଦେବେନି
ତମରକୁ କାଲି ଚାରିଟା ବେଳକୁ ପଠେଇଦେଲା ହବ।
ହଁ ଚାରିତା ବେଳୁ ପଠେଇଦେବେ ଆଉ। ଅ କିଏ ଆପଣ ନେଇକି ଅସନ୍ତୁ ଘରକୁ ଆପଣ ଏକାଠି ଖାଆନ୍ତୁ ଆ ଆପଣ ଧ ଖାଇଲେ ଭଲ ଶୁଣ ଶୁଣ ଜମୁ କୋଳି ଖାଇଲେ ଏ ଡାଇବେଟିସ୍ ଯୋଉ ରୋଗ ସେ ଆପଣ ସେ ଔଷଧ ଟା ମୁଁ ଏଇନା ମସଲା ବରା ଖାଇଲି।
ଆଜ୍ଞା ମୁଁ ବି ଆଇ କି ଆଜ୍ଞା ତ ଠିକ କଥା କହିଲ ଆଜ୍ଞା ଆଜ୍ଞା କହି କୁଆଡେଯାଉଛୁ।
କଣ ହେଇଛି।
ଆଜ୍ଞା ମୁଁ ଏ ନା ଖାଇକିଛି କଣ କହିଲ? ବର୍ଷା ତ ପକେଇଲାଣି ମୁଁ ଏଇନା ବରା ଆଳୁ କଷା ବରା ଆଳୁ କଷାାହେରିକା ଖାଇକି ଆଇଛି।
ବରା ଆଳୁ କଷା ଖାଇକି ଆଇଲେ ଆଉ ଏ ସବୁବେଳେ ବଜାରରେ ଖାଆ ନା ପେଟ ଫେଟ ଖରାପ ହବ ବୁଝିପାରଲେ
ଆଜ୍ଞା ବର୍ଷା ତ ଜୋର ପକେଇଲେଣି ଆଜ୍ଞା ମୁଁ ଏ ଆମର ଏଠି ଯୋଉ ଶୋରୁମ ନାହିଁ।
ହଁ ହଁ ସେ ସୋରୁମ ସେଇଠି ଅଛି ହଁ ହଁ ହିରୋ ସୋରୁମ୍ ସେଇ ଜାଗାରେ ଆପଣ ଠିଆ ହେଇଛନ୍ତି କି?
ଏଠି ଆମର ଗୋଟେ ସେଇ ସୋରୁମବାର ଆଜ୍ଞା ଠିଆ ହେଇଛି ବର୍ଷା ତ ଜୋର ପକେଇଲାଣି।
ଆ ଛୋରେ ପକେଇଲାଣି ଏ ଘଡ ଘଡିମାରିଛି ନା ସେମିତି
ଆଜ୍ଞା
ଘଡ଼ଘଡି ମାରିଚି ନା ଆଜ୍ଞା। ଘଡ଼ ଘଡି ଯୋର ମାରିଛି।
ଆଜ୍ଞା
ଓ ହୋ
ମେଘ ତ ଜୋର ପକେଇଲାଣି ତମ ଯୋଉ ଷୋଡଙ୍ଗ ଉପରେ ଠିଆହେଇଚ ବର୍ଷା ହଉଛି।
ନାଇଁ ବର୍ଷା ହେଉନି ଆପଣ ଛତାପଟା ଦେଲେନି?
ଆଜ୍ଞା ବର୍ଷା ତ ଆଜି ହଠା ହେଲାଣି କଣ କରି ହବ ଆଜ୍ଞା।
ଆ ହଠାତ୍ ତିନି ଦିନ ହବ ତ ଏଇଆଡେ ହଉଛି ଆଜି ତ ଟିକେ ଖରା ହଉଛି।
ପଳେଇଆଲି ଭଲ ହେଲଣିି।
ଆଜି ତ ଖରା ଫରା ହଉଥିଲା ଆମ ଆଡେ ତମ ଆଡେ ବର୍ଷା କେମିତି ହଉଛି।
ଆଜ୍ଞା
ତମେ ତମେ ଏଇନା ଆସିପାରିବ ନା ଆସିପାରିବନି।
ନାଇଁ ନାଇଁ
ଟିକେ ଛିଡା ହେଇ ପଡ କାହିଁକି ଓଧା ହବ ଥଣ୍ଡା ଫଣ୍ଡା ହବ ବୁଝିପାରିଲ।
ଆଜ୍ଞା ବର୍ଷା କମିଲେ ଯିବି ଆଉ
ହଁ ହଁ ଆଉ ଗଲେ କଣ ଭାତ ଫାତ ଖାଇବ ନା କଣ ରୁଟି ଫୁଟି ଖାଇବ?
ଆଜ୍ଞା
ଗଲେ କଣ ଖାଇବ? ହ୍ୟାଲୋ କହିଲି ଆପଣ ଯଦି ଘରକୁ ଯିବେ କଣ ଖାଇବେ?
ଘରୁ ଗଲେ ଆଉ ଟିକେ ଖାଇବିନି ଆଜି ବରା ଆଳୁ କଷା ରୁଟି ଆମର ସେଠି ଛଅଟା
ହଁ
ଭଲ କି ନା ବାଡେଇକି ଟିକେ ଖାଇ ଦେଇଛି ଆଉ କଣ ଦରକାର ହାଉଁ ହାଉଁ ଖାଇଦେଇଛି ଆଉ
ଆ ପୁରା ହାଉଁ ନା ଆସ ଭଲ ଆପଣ ବୁଲିକି ପୁରା ହାଉଁ କରୁଛନ୍ତି। ଆଁଛା ଶୁଣ ହଁ ହଁ ଜୟ ଜଗନ୍ ବନ୍ଧୁ ଶୁଣ ହଁ ପେଟ ପେଟ ପୂଜା ତ ତମେ କରିବ ବନ୍ଧୁ ଶୁଣ ଆଉ ବନ୍ଧୁ ଏଇ ଯୋଉ ଆମ୍ବ ଆମ୍ବ ଥିଲା ଆମ ସବୁ ଆମ୍ବ ଖାଇଦେଲେ ଆମ ଘରୁ ଦୁଇଟା ଦେଲେନି। ଏବେ ଜାମୁ
ଆଜ୍ଞା ଜାମୁ କୋଲି ଦେଇଦେବି ଆଜ୍ଞା ତ ଆଜ୍ଞା ଆମ ଗଛରେ କେତେ ସେ ଆାମ ଜାମୁକୋଳି ହୋଇଛି ତମକୁ ଆଜ୍ଞା ମୁଁ ଦିଟା ଦେଇପାରିବିନି।
ଆଉ ତମେ ତ ଦଉନାହାନ୍ତି ସବୁ ଖାଇଲେଣି ଲାଷ୍ଟ କୁ ଝଡି ପଡିବ କହିବ ଏ ହେ ହେଇ ଥିଲା ଦେଇପାରଲିିନି। ତାପରେ?
ଆ ଜାମୁ କୋଳି ତ ହେଇଛି। ଆଜ୍ଞା ତ ଶୁଣନ୍ତୁ ଏଥରକ ଆଜ୍ଞା ରଥଯାତ୍ରା ଆମର ଯୋଉ ଯେତେଠୁ ଆଉଛି ଜଗାଙ୍କର ପୁରୀ ଯିବ ନା ନାଇଁ ଆଜ୍ଞା?
ଓହୋ ଆପଣ ଦି ଚାରି ଜଣ ସବୁବେଳେ ପୁରୀ ଯାଉଛ ଟ୍ରେନ ରେ?
ଆଜ୍ଞା।
ଟ୍ରେନ ଏଇକା ପୁରୀ ଯାଉଛ ଦି ଚାରି ଜଣ ଦି ଚା
ଏଇନା ଆଜ୍ଞା ରଥଯାତ୍ରା ଯାହା ହେଲେ ଆଇଲାଣି ବାହୁଡା ବାହୁଡ଼ା ବେଳକୁ ଭଲ ଗଲେ ଭଲ ହବ ନା ଏବେ ଗଲେ ଭଲ ହବ?
ଆଗେ ରଥଯାତ୍ର ତାପରେ ବାହୁଡା।
ଆଜ୍ଞା।
ଏଟା ତ ଓଡିଶାର ବଡ ପ ପର୍ବ।
କୋଉଥିରେ ଗଲେ ଭଲ ହବ? ମୁଁ ଚାହୁଁଛି ରଥଯାତ୍ରା ପଳେଇବି ସେଠି ଆମେ ବ ବ ବ ବଡ଼ଦାଣ୍ଡରେ ତ ରଥ ଟଣା ହବ ଶୋଇହବନି।
ହଁ ସେଇଆକୁ ଭଲ ଭାବ ଶୋଇବେ ଆଉ।
ସେଠି ଆଜ୍ଞା ଗୋଟେ ରୁମ୍ ନେଇଗଲେ ହବନି?
ହଁ ସେଠି ଘର ନେଲେ ହବ ଯେ କିନ୍ତୁ ବ ବଡ ଦାଣ୍ଡ ରେ ଶୋଇବାର ମଜା ଅଲଗା ପ୍ରକାର ବୁଝିପାରୁଛ।
ଆଜ୍ଞା ବର୍ଷା ହବ ନା ସେଇଟା କହିହବନି ଏ ରଥଯାତ୍ରା। ଠାକୁର ତ ଏଇଠି ଥୁଆହେବେ ବର୍ଷା ହେବ ଶୋଇ ହେବ କଣ ଆଜ୍ଞା।
ନା ଯୋଉଟା କହିଲେ ଠିକ୍ କଥା ବର୍ଷା ବି ହବ ଆପଣ କଣ କରିବେ ଯାଉଛ ଦେଖ ଆପଣ ଯୋଉ ଠୀ ସୁବିଧା ହବ ସେଇଠି ରହିବେ। ନହେଲେ ନାହିଁ ଆଉ କୋଉଠି ରହିବେ। ବୁ
ଆପଣ କଣ କହୁଛନ୍ତି କୁହନ୍ତୁ?
କଣ କହିବି ମୁଁ ତ କହୁଛି ତମେ ଯିବ କି ମୁଁ ଯିବି ମୋ ସାଙ୍ଗେ ଯିବ କି?
ଆଜ୍ଞା ତମେ ଆଜ୍ଞା କୋଉଥିରେ ଯିବ ବାଇକ ରେ ନା।
ମୁଁ ଭାବୁଛି ଯିବି ଏଇ ଆମ ବସ୍ ହଉଛି ବସ ରେ ପଳେଇବି।
ଆଜ୍ଞା ମୁଁ ତ ଟ୍ରେନରେ ଯାଇଥିଲି ଆର ଥରକ।
ହଁ। ଆଉ ଏଥର କୋଉଥିରେ ଯିବେ ଏବେ?
ବସ ରେ ପଳେଇଲେ ଭଲ ହବ। ଆମର ଆଜ୍ଞା ଏଠି ଅଛି ଲକ୍ଷ୍ମୀ ବସ୍ ଅଛି ଲକ୍ଷ୍ମୀ ବସ ରେ ପଳେଇଲେ ଭଲ ହବ।
ହଁ ଲକ୍ଷ୍ମୀ ବସରେ ପଳେଇବ ଭଲ ହବ ଆଉ ଶୁଣ ଆଉ ଆରଥରେ ଯୋଉ ଯାଇଥିଲେ ଭଲସେ ବୁଲି ବାଲି
ମୁଁ ନହେଲେ ଆଜ୍ଞା ଆମ ଯୋଉ ବାଇସାଇକେଲ ନେଇ ପଳେଇବି। ମୋର ଭାରି ଇଚ୍ଛା ବାଇସାଇକଲରେ ଗଲେ ମନସ୍କାମନା ପୁର ପୁରଣ ହବ।
ଓହୋ ଆଉ ଶୁଣ ଶୁଣ ଆରଥର ଯଉ ଯାଇଥିଲ ଜଗା ଦର୍ଶନ‌ ଭଲ ସେ କଲ?
ଆଜ୍ଞା।
ହଉ ଶୁଣ ହ୍ୟାଲୋ ମୁଁ କହିବା ମାନେ ଆପଣ ଯୋଉ ପଡିଆ ଯାଇ ଖେଳନ୍ତି ଆଉ ଖେଳୁନାହାନ୍ତି କି ଏବେ ଚାରିଟା ବେଳୁଆ?
ନାଇଁ ଏଇନା ଟିକେ ଖେଳ ଖେଳ ଟିକେ ଛାଡିଦେଇଛି ଏକାଥରେ ଖେଳିବି ଭଲ କି ନା ଖେଳିବି।
ଓ ଟିକେ ଜିମ୍ ଫିମ୍ ଯାଉଛ ବୋଧେ?
ହଁ ଏ ଟିକେ ପ୍ରୋବ୍ଲେମ ଅଛି ତ ମୁଁ ଯୋଉ କାମରେ ଯୋଉ ଆଜ୍ଞା ମୁଁ ଯୋଉ କାମରେ ଯୋଉଥିଲି। ଆଜ୍ଞା ସେ କାମ ଆଜ୍ଞା କାଲି ଛାଡିଦେବି।
କାହିଁକି?
ଆଜ୍ଞା।
କାମ ଆଉ ଯିବେନି ସେ ରୁଟି ଫ୍ୟାକ୍ଟ୍ରି କି?
ନାଇଁ ନାଇଁ କାମ ଛାଡିଦେବି ପଇସା ପତ୍ର ଭଲ କିନା ଦେଲାନି ମୁଁ କାମ ଛାଡିଦେବି। ମୋର ମାସକୁ ଧର ଡେଲି ଆସିବ କେତେ ଟଙ୍କା ପନ୍ଦର ଶହ ଟଙ୍କା ଆସିବ
ହଁ।
ସକାର କରୁଛି।
ଶୁଣ ଶୁଣ ଶୁଣ ଶୁଣ। କଣ କୋଉ ଟିକେ ମୋ କଥା ଶୁଣ ଆଉ ଆଉ ଆପଣ ଯୋଉ ହୁଁ।
ଆଜ୍ଞା ମତେ ଆଜ୍ଞା ଯୋଉ ଜଣେ କହୁଥିଲି। ମୁଁ କହିଲି ହଉ ଆଧାର କାର୍ଡ ହେରିକ ଜେରକ୍ସ୍ କରିକି ନେଇକି ଆମ ଇସ୍କୁଲରେ ଦେଇଲେ ସାର୍ ଡିପୋଜିଟ୍ କରିକି ଦେଲେ ହବ ବ୍ଲକ ରେ।
ଶୁଣ ଶୁଣ ଆପଣଙ୍କ ଦି ଭାଇ କଣ କରୁଛନ୍ତି କି ଏବେ?
ଆଜ୍ଞା।
କଣ କରୁଛନ୍ତି ନା ଆଜ୍ଞା।
କଣ ହେଇଛି ଆଜ୍ଞା?
ଆପଣଙ୍କ ଦି ଭାଇ ଏବେ କଣ କରୁଛନ୍ତି?
ଦି ଭାଇ।
ହଁ।
ମୁଁ ତ ଆଜ୍ଞା ଥିଲି ମହାଲକ୍ଷ୍ମୀ ରୁଟି ଯୋଉ ଇଏରେ
ହଁ ତମେ ତ ଥିଲ ତମ ଭାଇ କୋଉଠି ଅଛନ୍ତି?
ଆଜ୍ଞା ଆଉ ରୁଟି କମ୍ପାନୀରେ ଥିଲି। ସେଠି ଟିକେ ରହିଲି ଟିକେ ଭଲ ଲାଗିଲା ତାପରେ ଏବେ ଛାଡିବା ଛାଡିବା ହଉଛି। ଆଉ ବହୁତ ଭଲ ଲାଗିଲେ ପଇସା ଦେଲେନି ମୁଁ କହିଲି ହେ ମୁଁ ଛାଡିଦେବି।
ଆପଣଙ୍କ ଭାଇ ଜଣେ ଟ୍ରାକ୍ଟର ଚଲଉଛନ୍ତି ନା
ଆଜ୍ଞା ମୋ ଭାଇ ତ ଗୋଟେ ଟ୍ରାକ୍ଟର ଚଲଉଛି। ମୁଁ ତାକୁ ଆଜ୍ଞା କହିଲି ମୁଁ କହିଲି ତୁ ନିଜେ ଗୋଟେ ଗାଡି ଆଣନୁ। ଏମିତି ସମସ୍ତଙ୍କ ଗାଡି କେତେ ଚଲେଇବୁ।
କେତେ ଚଲେଇବୁ ହଁ ଏତିକି ବେଳେ ଠିକ ଵୁ ବୁଢ଼ି ଠିକ ବୁଦ୍ଧି କଥାର ଅଛି ପା ଆପେ ଶୁଣ ଶୁଣ କଥାର ଅଛି। କଥାରେ ଅଛି ଆପେ ବଞ୍ଚିଲେ ବାପର ନା ଏଇୟା ତ
କଣ କହୁଛନ୍ତି କୁହନ୍ତୁ।
ମୁଁ କହିଲି କଥାରେ ଅଛି ଆପେ ବଞ୍ଚିଲେ ବାପର ନା ନା
ଆଜ୍ଞା ମୁଁ ତ କହୁଛି ଗୋଟେ ଗାଡି ନେଇଆ ତାର ସବୁ ସାହାଯ୍ୟ ହବ।
ହଁ ତା ନିଜେ ନିଜେ ନେଇ ଆସିବ କରିବ ଆଉ
ଆଉ ତ କଣ କହୁଛନ୍ତି ଆଜି କଣ ଖାଇଥିଲେ।
ତମକୁ କହିଲି ବା ଖାଇଥିଲି ଘରେ ରାତିରେ ଯାହା ହବ
ଆଜ୍ଞା ଆଜି ଏତେ ଦିନ ପରେ ମୁଁ ତମକୁ ଟିକେ ଫୋନ କଲି।
ଆ ଏତେ ଦିନ ଫୋନ କଲେ ମୁଁ ତ ସବୁବେଳେ ଫୋନ କରୁଛି ଆପଣ କଲଟେ କରୁନାହାନ୍ତି କେତେବେଳେ ବ୍ୟସ୍ତ ହଉଛି କେତେବେଳେ କାଟି ଦଉଛନ୍ତି କଣ ମୁଁ ବୁଝି ହଉନି କଣ ମାନେ ଏମିତି ହଉଛ
ହଁ ବର୍ଷା ଟିକେ କମି ଯାଇଛି ବୋଲି ମୁଁ ଟିକେ
ନାଇଁ ନାଇଁ ମୋ ମୋ ମୋ ଉପରେ ରାଗିଛ ନା କଣ ମୋ କତିରେ ରାଗଚ ନା?
ବନ୍ଧୁ କଣ କହୁଚନ୍ତି କୁହନ୍ତୁ।
ମୁଁ କହିଲି ମୋ ଉପରେ ବନ୍ଧୁ ରାଗିଚ କି?
ଆଜ୍ଞା ଟିକେ କ୍ଲିୟର ଶୁଭା ଯାଉନି କୁହନ୍ତୁ ଭଲ କି।
ହଁ ଶୁଣ ଶୁଣ ମୋ ଉପରେ ମୁଁ କହୁଚି କି ରାଗିଚ କି?
ଆଜ୍ଞା।
ରା ରାଗିଲେ କଣ ହବ କିଛି କରିପାରିବେନି ବୁଝିପାଇଲେ?
ନାଇଁ।
କଣ କରୁଚ? ତମେ ମୋ ଉପରେ ରାଗିଚ କିଛି ମୋର କ କୋ ମାନେ କରିବେ।
ଆଜ୍ଞା ମୁଁ ଆଗକୁ ଯାଉଚି ପୁରା ନୂଆ ଏତେ କଣ ଚଲେଇବି ଜଳଖିଆ ଦୋକାନ।
ଓହ ଜଳଖିଆ ଦୋକାନ ତାହେଲେ କରିବ ନା?
ଫାଷ୍ଟ କେବିନ ଫେବିନ କରିକି କରି ଚଲେଇଲେ ଟିକେ ଭଲ ହବ। କଲେ ଆମ ଗାଁ ଲୋକ ସବୁ ଯାଇଁକି ବଜାରରେ ଖାଇବେ।
ହଉ ତମ ପାଖରେ ଖାଇବ ଭଲ ସୁବିଧା ହବ ଭଲ ସୁଲଭ ରେଟରେ ଦବ।
ଚପ ଏ ସବୁ କଲେ ହେବନି ଇଟଲି?
ହଁ କେବେ ଏ ଏବେ କରିବାକୁ ଚାହୁଁଚ ନା କରିବନି?
ଟିକେ ଭଲ ହବ।
ଏବେ କରିବେ କହୁଥିଲେ? ଖୋଲିବେ।
ଆଜ୍ଞା।
ଆଁ ଅ ହୋ।
ଆଉ ବର୍ଷା ତ ଯୋର ହଉଚି ଆଉ କଣ କରିବା।
ହଁ ବର୍ଷା ତ ଜୋର ରେ ହଉଚି। ଏଠି ବି ଜୋରରେ ହଉଚି। ଆଉ ଆଉ ଖରାବେଳେ ଟିକେ ଭଲ ଥିଲା। ଆଉ ତମେ ଗୋଟେ କାମ କର ହାଲୋ ହାଲୋ ହାଲୋ। ଯୋଉ ଆମେ ଏଇନା କଣ କରିବା କହିଲ ମୁଁ ଦି ବର୍ଷା ନଛାଡେ ମତେ କହିବ ମୁଁ ଯାଇ ନେଇ ଆସିବି ବୁଝିପାଇଲେ।
ନାଇଁ ନାଇଁ ମୋର ସିଏ ଆଉ ଜଣେ ଯାଉଚନ୍ତି ତ ତାଙ୍କ ସହିତ ଚାଲି ଚାଲି ପଳଉଚି।
କିଏ ଯାଉଚନ୍ତି? ଭାଇ ଓ ଏତେ ଲୋକ ଚାଲି ଚାଲି ଯାଉଚନ୍ତି ପଳେଇ ଆସିବ କିଛି ଟେନସନ ନାଇ ମାନେ
ଟାଇମ ରେ ଯାଇକି ପହଞ୍ଚିବ ଆଜ୍ଞା। ଏଇଟା ଯୋଉ ଥିଲ ତମ ସଡ଼କ ବାହାରେ ଏଇଟା କଣ ଘରୁକୁ ପଳେଇଲଣି ବର୍ଷା ଯଉ ପକେଇଲା ବୋଲି?
ହଁ ବର୍ଷା ପଳେଇଲା। ସଡ଼କ ପାଖରେ ପଳେଇଆଇଲି। ସେଇଠି ଘରେ ବଇଚି କାଲି ଯୋଉଠି ରାତିରେ ଭେ ଟ ହେଇଥିଲା ସେଇ ଭାଇଙ୍କ ଘରେ। ସେ ସେଇ ଯୋଉ ଭାଇଙ୍କ ଘରେ ଯୋଉ ଭେଟ ହେଇଥିଲା କାଲି ସେଇଠି ଖରା ବେଳେ। ସେଇଠି ମୁଁ ଅଛି। ଯୋଉଠି ମୁଁ ସେଇଠୀ ଯାଇ ବସେ ଯୋଉ ଘରେ ଆମେ ଆଲୋଚନା
ଆଜ୍ଞା।
ଜାଣିପାରିଲ କାହା ଘରେ ବଇଚି। ଜାଣି ପାରିଲେ ତ ଆଉ ଶୁଣ। ଆଉ ଯା ହୋଉ ଆମର ଏଥିରେ ତ ଆମର ଆପଣପର, ପରି
ସେଇଜାକେ ଟିକେ ଶୀଘ୍ର ପଳେଇଆଇଲି।
ହଁ ହଁ। ଶୀଘ୍ର ପରେ ଭଲ ଆପଣ ତ ପରୀକ୍ଷା ଦେବେ ତ?
ଆଜ୍ଞା ଆପଣଙ୍କ କଥା ଶୁଣି ଟିକେ ବୋହୁତ ଭଲ ଲାଗିଲା ଆଜି। ମୁଁ ଟିକେ ତମକୁ ମତେ ଏଇ ଇଛା ହେଲା ଟିକେ, ବନ୍ଧୁକୁ ଟିକେ ଫୋନ କରିକି ଟିକେ କଥା ହେବା
ଆମେ ଶୁଣ ବନ୍ଧୁ ଟିକେ କଥା ହେବା ଯେ, ହାଲୋ